ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ ଶଣାଉଛ ନା ଏବେ? ହ୍ୟାଲୋ କୁହନ୍ତୁ?
ଜୟ ଜଗନ୍ନାଥ ମ୍ୟାମ୍।
ଆଚାା
ମ୍ୟାମ୍ ଜୟ ଜଗନ୍ନାଥ ଆଜ୍ଞା ମ୍ୟାମ୍ କଣ କରୁଛନ୍ତି?
ମ୍ୟାମ୍ ଆପଣ ଟିକେ ଫାଙ୍କା ମାନେ ବାହାରକୁ ଟିକେ ଆସନ୍ତୁ ନେଟୱାର୍କ ଇସ୍ୟୁ ହଉଛି ଆପଣଙ୍କର।
ଓକେ। ହ୍ୟାଲୋ।
ଆଜ୍ଞା ମ୍ୟାମ୍ କୁହନ୍ତୁ?
ଏବେ ଶୁଣାଉଛି ନା?
ଆଜ୍ଞା ଆଜ୍ଞା ଆଜ୍ଞା୍ ମ୍ୟାମ୍ କୁହନ୍ତୁ ମ୍ୟାମ୍ କେମିତି ଅଛନ୍ତି ଆପ
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମ୍ୟାମ୍ ଭଲ ଅଛି।
ହୁଁ ହୁଁ ଖାଇସାରିଲାଣିି ନା ନାଇ?
ଖାଇନି ଖାଇବି ଆଉ ଆପଣ ଖାଇସାଇଲେଣି?
ନାଇଁ ମୁଁ ବି ଖାଇନି ତ ଏ କିଚେନ ସଫା କରୁଥିଲି ଖାଇନି ଆଉ।
ଆଜ୍ଞା ଆଜ୍ଞା ଆଜି ଖାଇବାରେ କ ବନେଇଛନ୍ତି?
ଆଜି ହେଇଛି ରୁଟି ପିଠା ଭାତ ଆଉ ଶବ୍ଜିି ହେଇଛି ଆଉ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ସେ ଡେଲି ଚି କେ ହୁଁ ଭଲ ଅଛନ୍ତି।
ହଁ ଖ ଆତ ମାଇଜେନ୍ ମହନେତିରେ ହଁ ହଁ ଆମ ଘରେ ସବୁ ରୁଟି ଖାଆନ୍ତି ଡାଇଜେସନ ଭାତାରା ହୁଏନ ନା ରା ଖିଆ ଭଲ ପାଆନ୍ତି ଆଉ ମ୍ୟାାମ ଆପଣ କୋଉଠୁ କହୁଥିଲେ କୋଉ ଜାଗାରୁ?
ମୁଁ ଢେଙ୍କାନାଳରୁ।
ଢ଼ଙ୍କାନାଳ କୋଉ ଜାଗା ମ୍ୟାମ୍?
ଭୁବନ।
ଆଜ୍ଞା ଆଜ୍ଞା।
ଆପଣ?
କହୁଥିଲି
ଆଚ୍ଛା ହୁଁ।
ଆଜ୍ଞା।
ହୁଁ ହୁଁ।
ମ୍ ଆଉ କଣ କୁହନ୍ତୁ? କୁଆଡେ ମାନେ ଢେଙ୍କାନାଳରେ କଣ କଣ ଜାଗା ଅଛି? ଆ ଆମର ପଢାପଢି ପିଜି ଚାଲିଛି ଏବେ।
ଆଚ୍ଛା ହୁଁ ଆଚ୍ଛା ହୁଁ ସେଇ ଯାଜପୁରରେ କରୁଛନ୍ତି ନାଇଁ?
ନାଇଁ ମ୍ୟାମ୍ ସମ୍ବଲପୁର ୟୁନିଭର୍ସିଟିରେ କରୁଛି।
ଆଚ୍ଛା। ଅଛନ୍ତି ଏବେ ସେଇଠି? ନା
ନାଇଁ ନାଇଁ ମୁଁ ଏଇନା ଏ ଯାଜପୁରରେ ଅଛି। ଛୁଟିରେ ଆସିଛି ନା, ସେଇଥିପାଇଁ।
ଆଚ୍ଛା, ରଜରେ ଆସିଥିବେ ନାଇଁ?
ଆଜ୍ଞା ମ୍ୟାମ୍, ରଜରେ ଆସିଥିଲି। ରଜରେ ଆସିଥିଲି ଅଛି ତ ଅ
ଆଛା। ହୁଁ କେବେ ଯିବେ ପୁଣି? ଘରଟା ହିଁ ତ ସେମିତିକା ଜାଗା ନା। କଣ କରିବା ଆଉ?
ହୁଁ, ଏଇ ଏଇଠିକି ଆସିଲେ ରହିଗଲା ପରେ ସେଇ ହଉ ଗଲାବେଳକୁ ବହୁତ ମାନେ ଅବାଗିଆ ଲାଗୁଛି। ଯେତେ ତେ ସାଙ୍ଗ ସାଥି ଥିଲେ ବି ଟିକେ ଭଲ ଲାଗୁନି ଆଉ।
ହଁ ପୁଣି ଦିଇ ଚାରି ଦିନ ରହିଗଲା ପରେ ଠିକ୍ ଲାଗିବ ଆଉ।
ଫୁଣି ଫୁଣି ହଁ ଫୁଣି ଠିକ ଲାଗିଯିବ। ଫୁଣି ଠିକ ଲାଗିବ। ଆଉ ଯୋଉଦିନ ଘ ଘରକୁ ଆସିବାର ଥିବ ସେଦିନ ଭାରି ଖୁସି ରେ ତିରେ ତ ନିିଦ ହୁଏ ନା ମତେ। ଘରକୁ କାଲି ଯିବି ମାନେ ଆଜି ରାତି ରାତିରେ ନିଦ ହୁଏନି। କେମିତି ପ୍ୟାକିଂ କରି ରଖିିଥିବି କାଲି ସକାଳକୁ କେମିତି ଯିବି? ହେଲେ ଏତିକି କଷ୍ଟ କି? ଗାଡ଼ିରେ ଆସିବାଟା ମୋତେ ଖାଲି କଷ୍ଟ ଲାଗେ। ଏତେ ବାଟ ହେଲାଣି ନା ଆସିବାଟା ଟିକେ କଷ୍ଟ।
ହଁ ହୁଁ।
ଆଜ୍ଞା। ଆଉ ବର୍ଷା ହେଇଥିଲା ସିଆଡେ?
ହୁଁ କାଲି ନିର୍ଦ୍ଧୁମ ବର୍ଷା ହେଇଛି ରାତି ସାରା। ଆଜି ବି ବିଲ କୁଲୁ ମାନେ ଖରା ଦେଇନି ବର୍ଷା ଦିନ ସାରା ବି ହଉଛି ଝିପିଝିପି ହଉଛି। ହୁଁ ହୁଁ ଝିପି ଝିପି ହଉଛିି। ପୁଣି ଟିକେ ଆ ଫର୍ଚ୍ଚା ହେଇଯାଉଛି ମାନେ ଯେମିତିକି ଟିକେ ଗରମ ଟାଇପ ର ଲାଗୁଛି।
ଆଜ୍ଞା ଗୁଳୁଗୁଳି ଟା ତ ହଉଛି। ବର୍ଷା ହେଲେ କଣ ହବ ଗୁଳୁଗୁଳି ତ ବହୁତ ହଉଛି।
ହୁଁ ହୁଁ ଗୁଳୁଗୁଳି ବହୁତ ହଉଛି। ଆମର ଛୋଟ ଛୋଟ ପିଲା ଦିଟା। ସିଏ ଜମା ବାହାରକୁ ବାହାରିବାକୁ ଗରମରେ ପସନ୍ଦ କରୁନାହାନ୍ତି।
ହଁ ଛୋଟ ଛୁଆ, ଆମେ ବଡ ବଡ଼ ଲୋକ ସହି ପାରୁନେ। ସେ ଛୁଆଗୁଡା କେମିତି ସହିବେ ଗରମ?
ହଁ ହଁ ବା। ହୁଁ ଆସିନାହାନ୍ତି କେବେ ଢେଙ୍କାନାଳ ବୁଲିବା ପାଇଁ ଆମ କପିଳାସ
କପିଳାସ, ହଁ ମେ ଯାଇଥିଲି ଥରେ ଯାଇଥିଲି। ପଞ୍ଚମ ଷଷ୍ଠରେ ଯାଇଥିଲି ପିକନିକ, ସେ ଟାଇମ ରେ ଯାହା ଯାଇଥିଲି।
ଆଉ ଏବେ ଆସୁନାହାନ୍ତି?
ଏବେ ତ ଏମିତି ମାନେ ପଢ଼ା ରହିଯାଉଛି ନା। ମାନେ ଛୁଟି ଟିକେ ପ୍ରୋବ୍ଲେମ୍ ହେଉଛି। ଯାଇନି, ଯିବ
ଆଚ୍ଛା, ନିୟୁଇୟର ରେ ତ ଛୁଟି ରହୁଥିବ ନା?
ନିୟୁଇୟରରେ ଛୁଟି ଥିଲା। ମେନ ରହିଲା ଏକଜାମ ପଡିଯାଉଛି ନା, ଅସାଇନମେଣ୍ଟ ପଡିଗଲା ପଡକୁ ପଢିବାକୁ ପଡୁଛି। ମାନେ ଡର ରହିଯାଉଛି ନା କାଳେ ବ୍ୟାକ ଲାଗିଯିବ ମୁଁ ରହିଯାଉଛି ବ୍ୟାକ ପାଇଁ।
ହଁ। ହୁଁ ହୁଁ। ଆଉ ଫ୍ୟାମିଲିରେ କିଏ ଅଛନ୍ତି? ଭାଇ ଭଉଣୀ ଆପଣଙ୍କର?
ହଁ ଅଛନ୍ତି। ମମି ଅଛନ୍ତି, ବାପା ଅଛନ୍ତି, ଜେଜେମା, ଜେଜେବାପା ଆଉ ମୋ ସାନ ଭଉଣୀ ଆଉ ମୁଁ ଆଉ।
ଆଚ୍ଛା। ସାନ ଭଉଣୀ କ ପଢୁଛନ୍ତି ଗାଁରେ?
ନାଇଁ ସିଏ ଯାଜପୁର ରୋଡରେ ପଢୁଥିଲେ। ପଢୁଥିଲା ଟୁଏଲଥ ସଇଲାଟୁଏଲଥ ସଇଲା ଏମତି ଘରେ ଅଛି। କି ଗମେଣ୍ଟ ପାଇଁ ପ୍ରିପେୟାର ହଉଛି ମାନେ ଇଣ୍ଡିଆନ ନେଭି ଯୋଉଟା ଓଜେଇ ଓ ଏ ସ ଆ ଇ ଏ ସ ଏ ଯଉ ଆପ ପ୍ରିପେୟାର ହଉଛି ଆଡମିସନ ହେଇନି ନା ଯ ଜେଲ୍ଟ ବାହାରନି ଯଉ ସିପିଏସି ର ଭାରି ଥିଲା ତାର କଣ ଟିକେ ମାର୍କ ଏ ଟୁ ପ୍ରଶେଣ୍ଟ ଥିଲା କିନ୍ତୁ ତାର ଆଶା ଥିଲା କି ନାଇଟି ଭଳିଆ ରହିବ। ତ ଯୋଉ ରିଚେକ୍ ପାଇଁ ପୁଣି ଦେଇଛି ପୁଣି ବାହାରିଲେ ସିଏ
ଆଚ୍ା
ରୁଅ ମେରିଡ ପାଇଁ ପ୍ରିପୟାର ହବ।
ଆଛା ଆଚ୍ଛା ହ ହ ବା
ଆଜ୍ଞା ମ୍ୟାମ ବାପା ବିଜିନେସ୍ ମ୍ୟାମ୍।
ଆଚ୍ଛା ହୁଁ ହୁଁ।
ଆଜ୍ଞା ହ କେବେ ଯାଜପୁର ଆସୁଛନ୍ତି ଆପଣ!
ନା ମୁଁ କେବେ ଯାଇନି ସେ ପଟ ଲାଗନି।
ଆଛା ମ୍ୟାମ କେବେ ଯାଜପୁର ଆସନ୍ତୁ ଟାଇ ବାହାର କରିକି। ଫ୍ୟାମିଲିକୁ ନେଇକି ଯାଜପୁର କେବେ ଆସନ୍ତୁ ବୁଲିକି ଯିବେ ଯାଜପୁରରେ ତ ଆମର ଫେମସ ଜାଣିଥିବେ ମା ବିରିଜା ପିଠ। ମା ବିରଜା ପୀଠ ଅଛି ଆଉ ଚଣ୍ଡିଖୋଲା ଅଛି ମହାବିନାୟକ ମହା ବିନାୟ ପାଖରେ ପନ୍ଦର ଦିନ ହବ ଗୋଟେ ଖୋଲା ଅଛି। ମହାବିନାୟକ ମନ୍ଦିର ପାଖରେ ଜଗନ୍ନାଥ ମନ୍ଦିର। ପୁରା ପୁରୀା ପ ପୁରୀ ଟାଇପ ର ପୁରା। ଖୋଲା ହେଇଛି ମହାବିନାକ ତ ଉପରେ ପାହାଡ ଉପରେ ମନ୍ଦିର ମହାବିନାୟ ପାଖରେ ଚଣ୍ଡି ମନ୍ଦିର ଅଛି ତା ପାହାଡ ଉପରେ ବନ ଦୁର୍ଗା ମା ପୂଜା ପାଉଛନ୍ତି। ଆଉ ଏଟ ଛତିଆ ପଟ ଯୋଉଟା ବାର ହାତ କଣ୍ଡା ଯୋଉଟା।
ହଁ ମୁଁ ସେ ଛତିଆ ପଟ ଯାଇଥିଲି। ଯେବେ କ୍ଲାସ ଏଇଟ ରେ ପାଠ ପଢୁଥିଲି। ସିଦେ ଯାଇଥିଲି ଛାତିଆ ବଟ ଆଉ ସେ ହୁଁ ସ୍କୁଲ ଟାଇମ ରେ ମୁଁ ଯାଇଥିଲି ସେପଟେ କଟକ ହସ୍ପିଟାଲ ଯାଉଥିଲି।
ଆଜ୍ଞା
ଯିବା ବାଟରେ ମାନେ ଯୋଉ ଦାଦା ଯାଉଥିଲେ ସେ କହିଲେ କି ଆମେ ଛତିଆ ବାଟ ଦେଇକି ଦେଖ ଖିକି ଯିବା ଆଜି।
ହଁ ହେ ତ ରୋଡ ସାଇଡରେ ମାନେ ରୋଡ ଏନ୍ଚ ରୁ ଟିକେ ଭିତରକୁ ଜଷ୍ଟ ଆଉ।
ହୁଁ ହଁ। କେ ଭିତରକୁ ଲେଫ୍ଟ ସାଇଡ ରେ ପଡିଥିଲା ମୁଁ ତ ସେତେବେଳେ ଛୋଟ ଥିଲି। କିନ୍ତୁ ମନେ ଅଛି ମନେ ଅଛି ବହୁତ ଭଲ ଲାଗିଥିଲା ମନ୍ଦିର ମତେ ଆଉ ଏବେ ତ ବହୁତ ଭଲ ହେଇଛି କହୁଥିଲେ ମୋ ହଜବେଣ୍ଡ ବି ଯାଇଥିଲେ ଯେ ମୁଁ ତ ଯାଇନି ଆଉ। କହୁଥିଲେ ହଁ ଛତିଆ ପଟ ମହାବିଣା ଦେଖ ଦେଖିବା ପାଇଁ ବହୁତ ଇଛା କିନ୍ତୁ କେବେ ଯାଇପାରୁନି। ହୁଁ ଘର ଭିତରେ ଫାମିଲିରେ ପିଲାଙ୍କୁ ନେଇକି ଦେଖିଲା ବେଳ ସେମାନେ ବି ପଢୁଛନ୍ତି ପାଠ ବଡ ବ ପାଠ ପଢୁଛନ୍ତି ନା ଯାଇ ହଉନି ଟିକେ।
ସେଇ ଆଇଲା।
ଏବେ ନିୁରରେ କେବେ ଛୁଟି ହେଲେ ଯ
ସେଇ ଯୋଗୁ। ଆଜ୍ଞା ଆଜ୍ଞା ହଁ ସେଇଠି ଆଉ ଛତିଆ ବ ତା ପାଖେରେ ଗୋଟେ ଶନି ମନ୍ଦିର ବି ଏଇନା ଖୋଲା ଅଛି ଭଲ ମନ୍ଦିଟା ବଡ ମନ୍ଦିଟା ଆଉ ବର ଚଣାରେ ମିନି କେ କେଦାରନାଥ ଅଛି ମିନି କେଦାରନାଥ ଆମ ସ ଭିଡୁଅ ଫିଡୁଅ ଦେଖିଥିବେ କେତେ ଭାଇରା
ହଁ ହଁ ହଁ ମୁଁ ହଁ ମୁଁ ଦେଖିଚି ସେଇଟା ବଡ଼ଚଣା ପାଖେରେ ଅଛି ପୁରା ନାଁ ମାନେ କେଦାରନାଥ ମନ୍ଦିର ଯେମତି ପୁରା ସେମ୍।
କେଦାରନାଥ ଭିଉ ଯେମିତି ତାର ସେମିତି ବାକି ମିନି କେଦାରନାଥ ଏ ପାହାଡ଼ ଓପରେ ମାନେ ଥାଏ ଏଟା ଓ ଗାଁ ଭିତରେ ଅଛି ଆଉ।
ଆଛି ତାଳେ ଅଛି ଆଉ।
ତଳେ ଅଛି ତା ସାଇଟ୍ ରେ ମାନେ ଗୋଟେ ଲକ୍ଷ୍ମୀଙ୍କ ମନ୍ଦିର ଅଛି ଗୋଟେ ହନୁମାନଙ୍କ ମନ୍ଦିର ଅ ଛି ବୃଷବ ଗୋଟେ ବି ଆଣିକି ରଖିଚନ୍ତି। ଏତି ଓ ଆଉ ଓଳା ଶୁଣିରେ ଜାଣିଥିବେ ଓଳାଶୁଣି ଓଳାଶୁଣି ପାହାଡ଼ ଓପରେ ଓଳାଶୁଣି ଠାକୁର ପୂଜା ହୁଅନ୍ତି ତର ସେଇଟି ଶୁକୁଆ ଭୋଗ ହୁଏ। ମର ଏପଟେ।
ହଁ ଶୁଣିଥିଲି ସେଟା ଦେଖିନି ଏମତି କି ମାନେ ୟୁଟ୍ୟୁବରେ ବି ମୁଁ ଦେ ଖିନି କେବେ ଖାଲି ଶୁଣିଚି କି ଓଳାଶୁଣିଏ ଶୁଖୁଆ ଭୋଗ ଦିଆଯାଏ ବୋଲି ମାଆଙ୍କୁ।
ଆଜ୍ଞା ହଁ ଶୁଖୁଆ ଭୋଗ ହୁଏ ଯାତ୍ରା ଫାତ୍ରା ବି ହୁଏ ସେଟା ବି ପାହାଡ଼ ଓପରେ ବହୁତ ଲଭ ଭନ୍ ଭଲ ମନ୍ଦିରଟା।
ହଁ ଏଟା ମକର ଯାତ୍ରା ହଉଥୁବ ସେପଟେ, ନାଇଁ? ମ ମକର ଯାତ୍ରା ହଉଥୁବ ନା? ପାହାଡ଼ ଓପରେ ମକର ଯାତ୍ରା ହୁଏ ଶୁଣିଥିଲି।
ହୁଁ ଏଇଠି ଏବେ ଏବେ ତ ମନ୍ଦିର ବହୁତ ଭଲସେ କ ଅରିଦେଲେଣି ଏଜିଟି ଆଉ।
ହୁଁ ଆମର ଏପଟେ ଆସିନାହାଁନ୍ତି କି ଏବେ ଭୁବନ ବୁଦ୍ଧେଶ୍ୱର ମନ୍ଦିର ବି ଆସି ନାହାଁନ୍ତି?
ଉଁ ବୁଦ୍ଧେଶ୍ୱର ନାଇଁ ମ୍ୟାମ୍ ଯାାଇନି। ମାନେ ଭୁ ଉଅ ମାନେ କେନ୍ଦ୍ର ଯୋଉ ସରି। ଢେଙ୍କାନାଳ ମୁଁ ଯାଏ ପିଙ୍ଗୁଆ ନାଁ ଶୁଣିଥିବେ।
ପେଙ୍ଗୁଆ ହଁ ମାଉସୀ ଘର।
ଆଜ୍ଞା ପିଙ୍ଗୁଆ ମୁଁ ଯାଏ ପିଙ୍ଗୁଆ ମୋ ପିସିଙ୍କ ପିଙ୍ଗୁଆ ମୋ ପିଇସିିଙ୍କ ଘର ମୁଁ ଯାଏ ବାକି ବୁଢ଼ା ଠାକୁର ଅଛନ୍ତି ପିଙ୍ଗୁଆ ଗୋଟେ ଅଲିସ୍ ବାଡ଼ିରେ। ତ ସେଇଠୁ ହିଁ ମୁଁ ମାନେ ଆସେ ଆଉ ମୁଁ କୁ ଯାଏନା। ଭୁବନରେ ମ୍ୟାମ୍ ଗୋଟେ ମନ୍ଦିର ଅଛି।
ହୁଁ ହୁଁ ଭୁବନରେ ନାହିଁ ସେଇ ଯୋଉ ଢେଙ୍କାନାଳ ଯିବା ରାସ୍ତାରେ ଅଛି। ମାନେ କପିଳାସ ପାଖାପାଖି।
ଓନରେ ଦକ୍ଷିଣ କାଳୀ ଅଛନ୍ତି ନା ଦକ୍ଷିଣ କାଳୀ ଠାକୁରାଣୀ?
ହଁ ହଁ ଦକ୍ଷିଳ କାଣି ଅଛନ୍ତି ହଁ। ଭୁବନ ତ ଆମର ଏବେ ସବୁ ତେମାର ଭଲ ହଉଚି ମଝିରେ ଦେଖିନାହାନ୍ତି ହେଇଥିଲା ଏ ଅଯୋଧ୍ୟା ଗଣେଶ ପୂଜା
ମୁଁ ଯୋଉ ଥିବା ନାଇଁ ମ୍ୟାମ୍ ମୁଁ ଜାଣିନି।
ଧ୍ୟା ମନ୍ଦିର କରାହେଇଥିଲା ମାନେ ଟେଣ୍ଟରେ କରାହେଇଥିଲା।
ଆଜ୍ଞା ଆଜ୍ଞା ଟେଣ୍ଟରେ ହଁ ଟେଣ୍ଟ ହଁ ଟେଣ୍ଟ ଫେଣ୍ଟ୍ କ ହୁଁ। ଭୁବ ମାନେ ଲ ଢେଙ୍କାନା ତ ଲକ୍ଷ୍ମୀ ପୂଜାଟା ବଢ଼ିଆ ହୁଏ।
ହଁ ଲକ୍ଷ୍ମୀ ପୂଜା ଦେଖିଚନ୍ତି କେ?
ଉଁ ସାଇ ହଁ ଆଜ୍ଞା ମ୍ୟାମ୍ ଯାଇଚି ତିନି ଚାରି ଥର ଯାଇଚି ବଢ଼ିଆ ଲାଗେ ଲକ୍ଷ୍ମୀ ପୂଜାଟା।
ଆଚ୍ଛା।
ଆଜ୍ଞା ମ୍ୟାମ ଏ ମ୍ୟାମ୍ ରଖୁଚି।
ଠିକ୍ ଅଛି।
ଆଜ୍ଞା।